ହ
ଆକୁୁହ
ହଁ ଆଣ୍ଟି କଣ କରୁଥିଲ?
ନାଇଁ ଏଇଠି ବସିଥିଲି ଆଉ କେମିତି କଣ ମନେ ପଡ଼ିଲା ତମର ମୋ କଥା?
ନାଇଁ ଆଜି ଦିନସାରା ଭାବୁଛି ଟିକେ ବ୍ୟସ୍ତ ଥିଲି ତ ସେଥିଯୋଗଁ ଆଉ କଲ୍ କରିପାରୁନି ଆଉ।
ନାଇଁ ଆମେ ମୁଁ ବି ମାନେ ବ୍ୟସ୍ତ ଥିଲି ଟିକେ। ଏ ବା ଯୋଉ କଣ କହିଲା ଆମର ଗରମ ଯୋଉ ହଉଛି ଛାତ। ଉଁ ମାନେ ଛାତ ଆମର ଏକ ମା ହେଲା ଘର ନା ତ ଛାତ ଭାତ ଉପରେ ବରଡା ପତ୍ର ନେଇ ପକେଇ ତା ଉପରେ ପାଣି ମଡଉଥିଲେ ସମସ୍ତେ। ହେଲା ମୁ କାଲି ଟିକେ ରହି ଯାଇଥିଲି। ହଁ ତ ସେଇପାଇ ବି ଟିକେ ବ୍ୟସ୍ତ ରହିଯାଇଥିଲି ଆଉ।
ର ଏଇ ଯୋଉ ପରୀକ୍ଷା ଟା ଅଛି ତ ଟିକେ ପଢୁଥିଲି ଆଉ।
ହ୍ୟାଲୋ
ଆଉ
କଣ ଶୁଭିଲାନି ଝିଅ ଆଉ ଥରେ ଟିକେ କହିଲ?
ମୁଁ କହିଲି ଆଣ୍ଟି ଏବେ କଣ କରୁଛନ୍ତି?
ହଁ ଏବେ ମୋ ଶାଶୁ ମୁଁ ବାହାରେ ବସିଥିଲୁ ଏଇ ଗପୁ ଥିଲୁ ମଶା ଖାଉଥିଲେ। ଆଉ କଣ ହଠତ୍ କରେଣ୍ଟ ପଳେଇଲା। ତାପରେ ପୁଣି ପଳେଇ ଆସିଲା ମୁଁ ତାପରେ କଲ୍ ଆସିଲା ଗପୁଛି ତମ ସହିତ ଆଉ
ଆଛା ମୁଁ ବି ଆଜ୍ଞା ଟିକେ ଯାଇଥିଲି। ମୋ ପରିବା ସରିଯାଇଥିଲା ଟିକେ ଆଣିବାକୁ ଯାଇଥିଲି ଆଣିଲି ଏଠି ଆସିକି ବସିଛି ଆଉ।
ନିଲ
ଆଣିଲି ଆଳୁ ଟମାଟୋ ଆଉ ପୋଟଳ ଆଉ ବାଇଗଣ
ଭଲ ଆଉ ତମେ ହାଟ ବାଟ କର ନା କଣ
ହଁ ଅଣ୍ଟୀ
ହଉ ଭଲ ଆଉ ଆଉ ମୁଁ ତ କେବେ ଜୀବନରେ ହାଟ ଦେଖିନି ମୋ ଝିଅ ବି କେବେ ହାଟକୁ ଯାଇନି ବାହାରୁ ଦେଖିଥିବ ମୁଁ ପୁଅ ଯାଏ ହାଟ କରିବାକୁ ମୋ ଝିଅ କହେ ହାଟକୁ ଯିବ ବୋଲି ଏଇ ଘରେ ସବୁ ପାଟି କରନ୍ତି ତାକୁ ଆଉ। କିନ୍ତୁ ସିଏ ଗଲେ ଆହୁରି ଭଲ ସବୁ ପରିବା କମ ଦାମ ରେ ଆହୁରି ନେଇକି ଆସନ୍ତା
ହଁ ଏଇ ଆମ ବଜାର ଉପରେ ଯୋଉା ଦୋକାନ ଦେଇଛନ୍ତି ସମସ୍ତେ ଅଧିକ ରେଟ୍ ଯେ ଆମର ଅ ଗୋଟେ ଅଛି ମାନେ ପୁରା ପରିବା ମାର୍କେଟ ସେଠି ହଁ ସେଇଠିକି ଯାଉଛୁ ଭାର ଆଣୁଛୁ କମ ପଇସାରେ ଆଉ।
ଆ ବଢ଼ିଆ ଆଉ ଆଉ ତମ ବୋଉ କଣ କରୁଛନ୍ତି?
ମୋ ବୋଉ ଏବେ ଆଣିଲି ପରିବା ତ ସେ ରୋଷେଇ କରିବ ଆଉ। ହ
ଅଁ ହୋ।
ହୁଁ।
କି ଆମ ଘରେ ଆଡେ ଆସ।
ହଉ ଆଣ୍ଟି ତାକୁ କହିଥିଲି ଯେ ତାରତ କାମରୁ ଫୁର୍ସତ ମିଳୁନି ଆଉ। ଆମର ଗାଈ ବି ଅଛି ଗୋଟେ ଗାଈ ଅଛନ୍ତି ଯେ ତା ସେବା ବି କରୁଛି ହେଇଥି ଯୋଗୁ ଆଉ କିଛି କରିହଉନି ଆଉ। ଯାଇପାରୁନି କୁଆଡେ ହ୍ୟାଲୋ।
ଓହଁ ନାଇଁ ଆମର ବି ଗାଈ ଅଛି ଦିଟା। ହଁ ମୁଁ ଯାହା ରଖିଛି ମୋତେ ତ ଗାଈ ଫାଇ କାମ ଆସେନି ସେ ଗାଈ କାମ କରେ। ଗାଈ କାମ ବହୁତ ଇଏ ସିଏ ପୁରା ସକାଳ ପାଞ୍ଚଟା ଛଅଟାରେ ଉଠିକି ଯିବ ତାପରେ ଘାସ କଟାକଟି ସବୁ କରିବ ଘାସ ଦବ। ତାପରେ ଫୁଣି ତିନି ଘଣ୍ଟାରେ ଥରେ ଦେଖିବାକୁ ଯିବ ଗାଈକୁ ତାପରେ କଣ ଚୋକଡ ଫୋକଡ ଦବ ପୁଣି ରାତି ଅଧରେ ଯିବ ଅଁ ଏଁ ତାପରେ କ୍ଷୀର ବାଲା ଆସିବେ କ୍ଷୀର ଦୁହିଁଆକୁ ପୁଣି ତାଙ୍କ ସହିତ ଯିବ। ଏ ବହୁତ ଝଞଟ।
ହଁ ହଁ। ସେଥି ଯୋଗୁ ଆ ମା ଯଉ ସାନ ଆଣ୍ଟି ସବୁ କରିଦଉଛନ୍ତି ଆଉ।
ହଁ ତାର ଅଭ୍ୟାସ ଅଛି ସେ କରେ ତାପରେ ଏଇ ବର୍ ବର୍ଷା ଦିନେ ଅଧିକା କଷ୍ଟ ନୁହେଁ ବର୍ଷା ଦିନେ ତମେ ବର୍ଷା ପବନ ହଉଥିବ କି ବନ୍ୟା ବାତ୍ୟା କିଛି ହେଲା ଗାଈ ପାଖକୁ କିନ୍ତୁ ଯିବାକୁ ପଡ଼ିବ ନଗଲେ ହବନି।
ଅହ।
ଆମ ବାପ ଘରେ ମୋ ବାପା ଗାଈ ରଖିଥିଲେ। ପାଞ୍ଚଟା ଛଅଟା ଖଣ୍ଡେ ହେଲା ହୁଁ କଣ ହେଲାନା ଏ ବ ବନ୍ୟାତ ନୁହଁ ବାତ୍ୟା ଯୋଉ କଣ ଫାଇଲିନ୍ ମଝିରେ ଯୋଉ ହେଇଥିଲା ଥରେ ମନେ ଥିବ ତ?
ହଁ ହଁ ଆଣ୍ଟି।
ହଁ ତମ ଭଏସ ଟା ଟିକେ ସ୍ଲୋ ଆସୁଛି ଟିକେ ଜୋରେ କୁହ।
ମୁଁ କହିଲି ହଁ ଆଣ୍ଟି ଜାଣିଛି ସେଇ ଫାଇଲିନ ବାତ୍ୟା ହେଇଥିଲା।
ହଁ ସେ ଫାଇଲିନ୍ ବାତ୍ୟାଏଳେ କଣ ହେଲା ନା? ସିଏ ନାଇଁ ଯୋଉ ଯାଇଥିଲେ ମାନେ ଏମିତି ଗାଈକୁ କଣ କରିବା ପାଇଁ ଖୋଲିବା ପାଇଁ ନା କଣ କରିବା ପାଇଁ ଯାଇଥିଲେ ଆଜବେଶ୍ଟା ଉଡ଼ିକି ଆସି ପଇଲା। ତାଙ୍କ ସାଇଡ଼ରେ ପଇଲା ଯାହା ହଉ ତାଙ୍କ ଉପରେ ପଡ଼ିନି। ସେଥିପାଇଁ ମାନେ ବହୁତ ଝଂଝଟ ର ଜିନିଷ ନା।
ହଁ ହଁ। ସେଥିଯୋଗୁଁ ଆପଣଙ୍କୁ ଡର ଲାଗେ ଗାଈ ରଖିବାକୁ ନା କଣ?
ହଁ ଡର କଣ ମୁଁ କେବେ ଗାଈ କାମ ଛୋଟବେଳୁ କି କେବେ ବାପ ଘରେ କରିନି ଆଉ ଏଠି ବି ମାନେ ଏମିତି ରହିଯାଇଛି ପିଲା ହେରି ତାଙ୍କ କାମରେ ତ କେବେ ଆଉ ମୁଁ କରିନି। ସେଥିପାଇଁ ମୋତେ ଲାଗେ କି କାଳେ କରିପାରିବିନି। ଏପଟେ କାମ ସେପଟେ କାମ ଦି ଦି ଦିଇଟା ଛୁଆ ହେଲେଣି ଏବେ ସିନା ବଡ଼ ହେଇଗଲେଣି। ଆଉ ଏବେ ବଡ ହେଲା ପରେ ମୋ ବୟସ ହେଲାଣି ମୁଁ କଣ କରିପାରିବି ମ। ଆମ୍ ଆସିକି ପଚାଶ ଷାଠିଏ ବର୍ଷ ଷାଠିଏ ନୁହେଁ ପଚାଶ କେତେ କେତେ ବର୍ଷ ପାଖାପାଖି ମୋତେ ହେଲାଣି ତ ମୁଁ କରିପାରିବିନି ମାନେ ଗୋଡ଼ ହାତ କାଟିବ ପୁଣି।
ହଁ ହଁ ଆଉ ଆଉ ରୋଷେଇ କଲେ ନା ଆଜି?
କଣ ରୋଷେଇ ହଁ ହ୍ୟାଲୋ ଶୁଭୁନି କି?
ମୁଁ କହିଲି ରୋଷେଇ କଲେଣି?
ଆଜି ରୋଷେଇ ନାହିଁ ଆଜି ସବୁ ପଖାଳ ଖାଇବେ।
ହଁ ପଖାଳ ସହିତ କଣ?
ପଖାଳ ସହିତ କଣ ଇଏ ଚି ଚିକେନ୍ କହୁଥିଲେ ଆଣିବେ ବୋଲି ଆଣିଲେ କି ନାଇଁ ଉମ୍ କାହାକୁ କିଛି କହିଲେନି କିନ୍ତୁ ମାଛ ଅଛି ସକାଳେ ହେଇଥିଲା। ଖରା ବେଳେ ଭଜା ଖାଇବେ ଆଉ ମୋ ଝିଅ ତାର କଣ ଅଲଗା ଖାଇିଦବ ଆଉ ଏମିତି ଆଉ।
ଓହୋ ଦିଦି ମାନେ ଖାଆନ୍ତିନି କି?
ଉଁ କିଏ?
ଦିଦି ମାନେ ଆପଣଙ୍କ ଝିଅ ଖାଆନ୍ତିନିକି ମାଛ?
ନା ନା ସେ କିଛି ଆଇଁଷ ଜିନିଷ ଖାଏନି ଆଗରୁ ଖାଉଥିଲା ଏବେ ଆଉ କିଛି ଖାଉନି।
ହ କେମିତି କଣ ଛାଡିଲେ?
ସିଏ କଣ ତାର ଏ ଯୋଉ ନିଟ୍ ଏଗଜାମ୍ ଦଉଥିଲା ହେଲାନି ତାପରେ ଏମିତି ମାନେ ବହୁତ ଟାଇମ ଏମତି ରହେ ଚୁପଚାପ ରହେ ଏତେ କଥା ହୁଏନି କା ସହିତ କାନ୍ଦେ ବସେ। ତିକି ତାପରେ ସେଇଠୁ ଏମିତି ଗୀତା ହେରିକା ପଢ଼ିଲା ତାପରେ କଲେଜ ଗଲା ନୂଆ କଲେଜ ଗଲା ପ୍ଲସ୍ ଥ୍ରୀ ଆଡମିସନ୍ କଲା ଯେତେବେଳେ ଆଉମ୍ ତାପରେ ସେଠି ଯାଇକି ଏମିତି ସବୁ ଗୀତା ହେରିକା ପଢିକି ତାପରେ ସାଙ୍ଗ ସହିତ ତ ସାଙ୍ଗ ମାନଙ୍କ ସହ ମିଶିକି ଛାଡିଦେଲା ଆଉ ପୁରା ଆଉ।
ଆହା। ଦିଦିଙ୍କ ସାଙ୍ଗ ମାନେ ତାହେଲେ ଭଲ ଆଇଁଷ ଫାଇଁସ ଖାଆନ୍ତିନି।
ନାଇଁ ଆଗ ଦିଦି ଛାଡ଼ିଲା ତାପରେ ତା ସାଙ୍ଗମାନେବି ଛାଡିଲେ ତାପରେ ସେଇଠୁ ସବୁ ଏ ପାଞ୍ଚ ଜଣ ଗ୍ରୁପ ଥିଲେ ତା ଦିହୁ ଙ୍ୱରୁ ତିନି ଜଣ ଆଇଁଷ ଖାଉନଥିଲେ।
ହଁ ଭଲ ଆଉ। ଆମର ବି ଆମ ଘରେ କେହି ଖାଉନା।
ଲ ଲାଗେ।
ଆମେ ଆମିଷତ ଆମ ଘର ଲୋକ କେହି ଖାଉନାହାନ୍ତି।
ହଁ ମୁଁ ଜାଣିଚି ତମର କେହି ଖାଆନ୍ତିନି।
ହଁ ଏମିତି ମୋତେ ଛତୁ ଭଲ ଲାଗେ ଆଉ।
ହଁ-ହଁ ଇଏ ବି ଛତୁ ଖାଏ ଆମର ଇଏ ତ ବାପା କୁ କହୁଥିଲା ଛତୁ ଆଣିବାକୁ ଛତୁ ଆଣ-ଛତୁ ଆଣ। ତା ବାପା ଆଉ ଆଣି ନଥିଲେ।
ହାଲୋ ହୁଁ।
ହଁ ମୁଁ କହିଲି କି
ଆଉ ତମକୁ କଣ ସବୁ ମିଠା ଖାଇବାକୁ ଭଲ ଲାଗେ?
ମିଠା ମୋତେ ଗୋଲାପଜାମୁନ୍ ଆଉ ମୋତିଚୁର୍ ଲଡୁ।
ହୁଁ ଆଉ କଣ?
ଆଉ ଛେନାପୋଡ। ରସଗୋଲା ଟା ବେ ବେଶୀ ମିଠା ହେଇଯାଏ ମତେ ଲାଗେ ଯେ ଭଲ ଲାଗେନି ଆଉ।
ଅ ମୋତେ ବି ମୋତିଚୁର୍ ଲଡ଼ୁ ଆଉ ସେ ଯୋଉ କାଜୁ ବର ଫି ମିଳେ ସେଇଟା ଆଉ ଛେନାପୋଡ଼ ଛେନା ଝିଲି। ଏଇସବୁ ମୋତେ ବି ଭଲ ଲାଗେ।
ଆ ହଁ। ଆମ ଦିଇ ଜଣଙ୍କର ର ମାନେ ଖାଇବା ଟିକେ ପସନ୍ଦ୍ ଟିକେ ସମାନ୍ ସମାନ୍। ଗୋଟେ ଗୋଟେ ହେଇଯାଉଛି ଆଉ।
ହଁ। ମୋ ଝିଅ ବି ମାନେ ସେ ତାର ଖାଇବାକୁ ପସନ୍ଦ କରେ ସେ ଯଉ ଗୋଟେ କଣ ରସାବଳୀ ତାର ଭଲ ଲାଗେ ତାକୁ। ଆଉ ସେ ଯଉ ମୋତିଚୁର୍ ଲଡ଼ୁ ତାକୁ ବି ସେଇଟା ଭଲ ଲାଗେ। ଥ ଯୋଉ ଗୋଲାପଜାମୁନ୍ ଛେନା ଗଜା ଯୋଉଗୁଡାକ ଅଧି କା ସବୁ ଟିକେ ମିଠା ସେ ସେ ଜିନିଷକୁ ଖାଏନି ତାକୁ ଭଲ ଲାଗେନି।
ଉଁ ହୁଁ।
ଏମତି ଆଉ। ଆଉ ତ ମାନେ ତମେ କଣ ମାନେ ତମେ ବି ସେ କମ୍ ମାନେ ଅଧିକ ମିଠା ଖାଉନଥିବେ ଅଜେ କମ୍ ମାନେ ଏତେ ଅଧିକ ମି ଠା ଲାଗୁନଥିବ କି କମ୍ ମିଠା ଲାଗୁନଥିବ ସେଇଭଳିଆ ଜିନିଷ ଖାଉଥିବ।
ହଁ ହଁ ସେଇଭଳିଆ।
ହଁ ଆମର ବି ସେଇଆ। ଆଜିକାଲି ତ ଅଧିକ ମିଠା ଖାଇବାକୁ ଡକ୍ଟର୍ ମନା କରୁଚି ଡାଇବେଟିସ୍ ହେଇଯିବ।
ହଁ ପା ଡାଇବେଟିସ୍ ଜଲ୍ଦି ଜଲ୍ଦି ବାହାରି ଯାଉଛି।
ହୁଁ।
ଆଉ କଣ?
ନାଇଁ ଏମତି ଆଉ ହୁଁ।
ମୁଁ ଯାଉଚି ଆଣ୍ଟି ଟିକେ କଣ ବୋଉକୁ ସାହାଯ୍ୟ କରିଦେବି ଆଉ।
ହଉ ହ ଯାଅ ଆଉ ମୁଁ ବି ଯାଉଚି ରୋଷେଇବାସ କରିବି।
ହଁ ରଖୁଚି?
ହଁ ହଁ।
କଣ କହୁଚୁ?